କଣ କରୁଛ?
ତମେ
ଠିକ୍ କି ବସିଥିଲି ଆଉ
ମୁଁ ଏଇ କାମ ସରିକି ଘର ଦ୍ଵାର ଖରିକିଲି ଲୁଗାପଟା ଭାଙ୍ଗି
ଆଜି କଣ ରୋଷେଇ ହେଇଥିଲା?
ଆଜି ନା ଆଜି ଆମର କରିଥିଲୁ ବା ଯୋଉ ଗୋଟା ବାଇଗଣ ତରକାରୀ ଗୁଡା ବାଇଗଣ କରୁମା ଆଉ ଗୋଟେ କରିଥିଲୁ ହରଡ ଡାଲି ଖଟା ମିଠା ଦେଇକି ଆଉ କରିଥିଲୁ କଣ କହିଲ ଶାଗ ଭଯା କଳମ ଶାଗ ଭଜା ଆମ୍ଭ ଆଉ ପୋଡ଼ା ପଡି ଆଉ
ଓହୋ ବର୍ଷା ହେଇନି
ବର୍ଷା ଟା ନା ନା ହେଇନି କାଇଁ ଭାରି ଗରମ ହଉଚି ଆଜି ତମ ଆଡେ ବର୍ଷା
ହଁ ନାଇଁ ନାଇଁ ଗରମରୁ ବର୍ଷା ଡେଲି ଉଠଉଛି କାଁଇ ହେଉନି
ହୁଁ ହୁଁ ଆଉ ଦେହ ଭଲ ଅଛି
ହଁ
ତମର ଆଜି କଣ ରୋଷେଇ କରିଥିଲ?
ଆମର ହେଥିଲା ଆଜି ଡାଲି ସେ ଯଉ ବେସନ ତରକାରୀ ବେସନକୁ ଯେଉଁ ଚକୁଳି ଭଳିଆ କରିକି ତ କାଟିକି
ଆଉ ପକୁଡି ତରକାରୀ
ହୁଁ।
ନା ଏଟା ଯନ୍ତିିକି କରନ୍ତି ମୁଁ ଏଟା ଏଇ ଚକୁଳି ଭଳିଆ କରିକି କାଟିକି କରିଥିଲି।
ଆଉ। ସେଇଟା କରିଛ ନା କେଉ ଢୋକିଲ ଟା
ନାଇଁ ସେଟା କେବେ କରିନି ଯୋଉ ବେସନା ଆଡକୁ ଜନ୍ତି କିି କେବେ କରିନି ଚକୁଳି ଭଳିଆ କରିକି ନହେଲେ ପକୁଡି କରିକି।
ହୁଁ ହୁଁ ସେମିତି କଲେ ହିଁ ଭଲ ଲାଗେ ସେଥିରେ ଜିରା ପଡିବ। ଭେରସୁଂଗା ପତ୍ର ପକେଇଲେ ଚଳିବ।
ତାକୁ ଯନ୍ତା ହେଇକି କରାଯାଏ।
ହୁଁ ଟିକେ ପାଣି ଦେଇକି ତାକୁ ଟିକେ କଣ ସେଇଟା କରଦେଇକି ତାକୁ ପୁରା ଏମିତି ପନିର ଭଳିଆ ଯେମିତି ଗୋଟେ ପିଠା ଭଳିଆ କରିଦବ। ପିସ ପିସ କରିକି କାଟି ଦେଇକି ତେଲରେ ଭାଜିକି ଆଳୁ ସିଝେଇ ଦେଇଥିବ ମସଲା ବାଟି ଦେଇକି ମସଲା କଷିକି ତାକୁ କରିବ ଆଉ।
କେତେ ପ୍ରକାର ଅଛି ଯିଏ ଯୋଉଟା କରିପାରିଲା। ପକୁଡି କରିକି ବି କରନ୍ତି। ରଜ ପାଇଁ ଲୁଗା ପଟା ଆଣା ଆଣିଲଣି?
ଆମର ନା ନା ଆଣିନାହାନ୍ତି କାଲି ଆଡକୁ ଯିବେ ଆଣିବାକୁ।
ରଜ କଉଠି କରିବ ଗାଁରେ ନା ଶାଶୁ
ଦେଖିଆ, ସେଇରା ତ ଆଉ କିଛି ଡିସାଇଡ଼ ହେଇନି। କୋଉଠି କରିବା? ଯଉଠି ଯୋଗ ଥିବ ସେଇଠି କରିବା ଆଉ।
ହଁ।
ତମେ?
ମୋର ଏମତି ଠିକ ନାହିଁ। ଗାଁକୁ ତ ଯିବାର ଅଛି। ହୁଁ, ଠିକ ନା?
ଓ ହଁ। ଆଉ ରଜ ପାଇଁ କଣ ସ୍ପେସିଆଲ ହଉଛି?
ଆ ସେମିତି କିଛି ନାହିଁ, ଏଠି ହେଲା ପଡେ ରଜ ମହୋତ୍ସବ ପଡେ, ଏ ଚିଏ ସବୁ ସବୁ ଭେରାଇଟି ପିଠା ସବୁ ଏମତି ବିକ୍ରି ହୁଏ। ପି କଣ?
କମ୍ପିଟିସନ ହୁଏ ନା କ
ନାଇଁ, ନାଇଁ ଏଇରା ସବୁ ଷ୍ଟଲ୍ ପକାନ୍ତି
ଷ୍ଟଲ୍ ପକାନ୍ତି। ପିଠା କିଣିକି ଆଣିକି ଖାଆନ୍ତି ନା କଣ?
ନିଜେ ଆଣି ଖାଆନ୍ତି। ପିଠା, ପାନ ସେ ଛୁଆ ଅନା ଦୁନିଆ ଜିନିଷ କ ପୁରା ଯାତ୍ରା ଭଳିଆ ପଡେ। ଯାଇଥିଲୁ ଆର ବର୍ଷ ଯାଇଥିଲୁ ଭଲ କରାଯାଏ ହୁଁ ସବୁ ଯୋଉ ପୋଡ ପିଠା ଆଉ କାକରା ପିଠା ଚକୁ - ଚକୁଳି ପିଠା ମୁଆ ପିଠା ଏତିକ ସବୁ ପିଠା ହେଉଛି ସବୁ ଭେରାଇଟି ପିଠା କରିକି ସବୁ ଷ୍ଟଲ ମାନେ ପକାନ୍ତି ପାନ ପିଠା ଚାଉଓମିନ ଫାଷ୍ଟଫୁଡ଼୍ ଜିନିଷ ସବୁ
ହଁ ଭଲ ଆଉ ତମେ କାହିଁ ଘରେ ତିଆରି କରିବେ
ନା ଏଗୁଡାକ ଏତେ ପିଠା ପୁଠି ଜାଣିନାହାନ୍ତି
କଣ କହିଲ
ଇଆଡେ କାଇଁ ଏତେ ପିଠା ପୁଠି କେଇ କରନ୍ତିନି କଣ ମୁଁ ଦେଖି ଜାଣିନି କାଇ ଉଷାହରରେ ପିଠା ହବାର ଏଠିଁ ତା କେ ନେଇ ଆଣନ୍ତି ହାରି ଗାଁ ମାନକରେ ପିଠା
ଓଁ ହୋ
ମୁଁ ବୋଉ ସବୁ ଭେରାଇଟି ପିଠା କରେ ସେ ସବୁ ଜାଣିଛି।
ହୁଁ ହୁଁ। ଆଉ ଭଲ ତିଆରି କରିବନି ସେଇଠୁ କିଣି ଆଣିବା ସବୁ।
ହଁ ବୋଉ ପ
ଭଲ ଅଛି ଦୋଳି ବି ଆଉ ଘରେ ବି ପକେଇ ନଥିବ ତ ସେତେ - ଘରେ ପକେଇଲେ କେତେ ଗୋଟେ
ଗୋଟେ ପଡ଼ିଛି ସେ ଦେଢ଼ସୁର ପକେଇଥିଲେ କେବେ ଏଇ ସେଇ ଗଳି ଟା କିଛି ଛୁଆ ଖେଳନ୍ତି ନହେଲେ ବୁଲି ଯାଆନ୍ତି ହେରି ଫାଷ୍ଟ ରଜ ଦିନ ଆର ବର୍ଷ ପଳାଇଥିଲୁ କପିଳାସ ଯେଉ ଡିଅର ପାର୍କ ଅଛି ସେଠିକି ମାର୍କେଟ ରେ ବି ଗୋଟେ ପାର୍କ ଅଛି ନେହୁର ପାର୍କ ସେଠିକି ଯାଆନ୍ତି ଛୁଆ।
ହଁ ଭଲ ଜାଗା ଅଛି ତମ ସେପଟ ଲାଇନ୍। ତମେ ଚାହିଁଲେ ବୁଲି ପାରିବ। ସବୁ ନା ରକ୍ତ ଶଯ୍ୟା ହଁ ଆଉ ଗୋଟେ ଭଲ ଅଛି ଆ ଟା ରୁ
ୱେଟର ପାର୍କ ଗୋଟେ ଅଛି।
ଖରା ବି ଆମେ ଯିବୁ ୱାଟର ପାର୍କ ଟା ମସ୍ତି ନାଇଁ
ହଁ।
ମା ଆଉ କଣ ଅଛି ଗୋଟେ ଏମିତି ବହୁତ ଜାଗା ଅଛି।
ହଁ ଏଠି ରାଜବାଟି ଅଛି। ସାଇନ୍ସ ପାର୍କ ଅଛି।
ହଁ ସାଇନ୍ସ ପାର୍କ ଆଉ ଗୋଟେ କଣ କହୁଥିଲୁ ସହିରାବାଗ ମନ୍ଦିର ଏଇ ଗୋଟେ କୋଉଠି ଅଛି। ବହୁତ ଜାଗା ଅଛି କିନ୍ତୁ ସବୁ ଜାଗା ତମେ ଦେଖିଛ ନା?
ମୁଁ ସପ୍ତଶଯ୍ୟା ଦେଖିନି ୱାଟର ପାର୍କ ଦେଖିନି ଏଇଟା ଦେଖିଛି ସେ ସାଇନ୍ସ ପାର୍କ ରାଜବାଟି କପିଳାସ ସାଇ ମନ୍ଦିର। ବରେ ଦେଖିଛି।
ଅହୋ ଏଇ ରଜରେ ପଳଉନ ଭଲ ଜାଗାଟା
ଖରା ଯୋଉ ହଉଛି
କୁହନ୍ତିୁ ଯେ କଣ ସମାନେ ବହୁତ ପାହାଡ ସାତଟା ପାହାଡ ଲାଗିଯିବ ନା କଣ ଏମିତି ଗୋଟେ
କୋଉଠି?
ସପ୍ତଶଯ୍ୟା ରେ
ହୁଁ ଜାଣିନି ଯାଇନି କେବେ।
ହଁ ନା ମୁଁ ଏଇ ଫୋନ ଫୋନ ଦେଖିଥିଲି ସାତଟା ପାହାଡ ଏକାଠି ହେଇଛି ସେଇଥିପାଇଁ ସେଟାକୁ ସ୍ତ ସଜା ବୋଲି କୁହାଯାଉଛି।
ଉଁ ହୁଁ। ହଁ ଯାଇନି ଯିବାର ଥିଲା ଯେ ଖରାକୁ ଛୁଆ ନେଇକି ଯାଇହବନି।
ହଁ କୁହନା କୁହନା ଏ ଯୋଉ ଖରା
ଖରା ବା ଏସି ବି କିଛି କାମ କରୁନି ବର୍ଷା ଟା ହଉନି କାଳେ ପାଗ କରୁଛି କିନ୍ତୁ ଗୁଳୁ ଗୁଳୁ ଜୋରେ ହେଉଛି।
ହୁଁ ବର୍ଷା ଟିକେ ହେଲେ ଭଲ ଲାଗନ୍ତା ବି। ରଜ ଟା ଯଦି ଏମିତିି ପାଗ କରିବ ଖରା ଗରମ ଗୁଳୁଗୁଳି କଣ କରିବାଆଉ ଏମିତି କଲେ ଆଉ କଣ ବେଶୀ ଏଞ୍ଜୟ୍ କରିପାରିବା କି?
ନା ଏ ଖରା ଜୋରେ ବି ହଉଛି ଛୁଆ ଧରିକି କୁଆଡେ ବି ବୁଲି ହବନି ଯଦି ଯିବ ଏଇ ଚାରିଟା ପାଞ୍ଚଟା ଭେଳିଆ ବାହାରିକି ଯିବ କୁଆଡେ ଯଦି ଯିବ।
ହୁଁ, ନୁଆଟେ ପିନ୍ଧି ହବନି। ଟିକେ ସଜବାଜ ହେଇପାରିବନି। ଏଣେ ସବୁ ନଗଉଥିବ ଏଣ ସବୁ ଝାଳ ବୋହିଯାଉଥିବ।
ଛୁଆ ନେଇକି ବି ଯାଇ ହବନି ବୁଲି। ଏଇଆଡେ କିଛି ରଜ ନାହିଁ, ଗାଁ ମାନଙ୍କରେ ରଜ, ଗାଁ ମାନଙ୍କରେ ସବୁ ଦୋଳି ଫୋଳି ପଡିକି, ମାଇକି ଫାଇକ ବାଜୁଥିବ।
ହଁ ହଁ। ଗାଁରେ ଅଛ, ବଜାର ଟାଉନ୍ ରେ ଏଇ ଯୋଉ
ଏବେ କଲେଣି ବଜାର ଟାଉନ୍ ସବୁ ଏଇ ଯଉରେ, ଯଉଠି ବହୁତ ବଡ ପଡିଆ ଫଡିଆ ଥିବ, ସେଇଠି ପୁରା ଦୋଳି ଫୁଳି ପକେଇକି ଭଲ କରୁଛନ୍ତି।
ହୁଁଁ, କଲେଣି ରଜ ଆଗରୁ ଟାଉନ୍ ହଲ୍ ରେ ବି ହୁଏ, ବଜାର ଟାଉନ୍ ମାନଙ୍କର ତ ସବୁଥର ଭଲ ହେଇପାରିଲଣି।
ହଁ ହ।
ଆଉ ଦୋଳି ଖେଳି, ତମେ ଦୋଳି ଖେଳ ନା?
ଦୋଳି ମୁଁ ଖେ